ହ୍ୟାଲୋ ହଁ ହ୍ୟାଲୋ ଅପା। ଭଲ ଅଛ ହଁ ଭଲ ଅଛୁ ଆପଣ ଭଲ ଅଛନ୍ତି।
ହଁ ହଁ ଭଲ ଅଛିତେ ଆଉ ଆପଣା ଖା ଖା ପିଇ ସାରିଲେଣି।
ହଁ ଆମର ଏବେଗା ଖାଇଆବା ପିଆବା ସରିଲା। ଆଉ ମୋଜାଧୁଆ ସବୁ ସରିଲା ଶୁଇବାକୁ ଯାଉଥିଲୁ ଏମିତି ବସିଥିଲୁ ଆଉ।
ହଁ କଣ ସବୁ ରାତିରେ ଆଇଟମ କରୁଛନ୍ତି।
ଆମର ଆଜି ଗୋଟେ ଭୋଜି ଥିଲା ତ ତ ତାଙ୍କଠୁ ତରକାରୀ ଟିକେ ଆଉ ଖଟା ଟିକେ ସବୁ ହେଲା ଆଉ ଭାତ ଟିକେ କଣ କରାହେଲା ଆଉ। ଆଳୁ ଭତ୍ତା ଟିକେ ହେଲା। ଆଉ କଣ ହେଲା ଚାରୁ ଟିକେ ହେଲା ଆଉ ଖଟା ତରକାରୀ ଏଗୁଡା ସବୁ ମିଶାମଶା ଥିଲା ସବୁ ଖାଇଲୁ ଆଉ ଆପଣ କଣ କରୁଛନ୍ତି।
ଆମର ଆଜି ଭାତ ଥିଲା ସକାଳ ଟିକେ ଗରମ କରିଦେଲୁ। ଆଉ ରୁଟି କଲି କଟି ପୁଟଳ ବେସ୍‌ ତନ ଆଳୁ ତରକାରୀ କରିଦେଲି ଏବେ ଖାପିଅ ସରିଲା ଆଉ। ଫଟି ପୁଟଳ ଆଳୁ କି ତରକାରୀ ଭାରି କରି ଜାଣିଚକି ମୁଁ କହୁଛି।
ଟିକେ କୁହନ୍ତୁ ତ?
ଫାଷ୍ଟେ ଆଳୁ ସିଝେଇ ଦେବେ ତାପରେ କଟିକି ପୁ ଲ ଛା ଧୋଇକି ରଖିଥିବେ ତାକୁ ଛାଣିବେ ଆଉ ଗୋଟେ ଗିନାଡାରେ ବେସନ ଟିକେ ନେବେ ତାରେ ଲୁଣ ଟିକେ ତେଲ ଟିକେ ଆଉ ଖାର ଟିକେ ପକେଇ ସେ ବେସନ ଟା ଉପରେ ଘା ରଖିବେ ଗୋଟେ ପ୍ଲେଟେରେ ଷ୍ଟିମ୍ କରିବେ ଷ୍ଟିମ୍ କଲା ପରେ ତାକୁ ଯୋଉ ଆଳୁ କୋଟି ପୁଲ ଛାଣି ସେ ରଖିଥିବେ ସେ ବେସନକୁ ହେଲେ ଛାଣିବେ ଷ୍ଟିମ୍ କରି କାଟିକିରି ପିସ୍ ପିସ୍ କାଟିକି ଛାଣିବେ ଛାଣିଲା ପରେ ଆଉ ଗୋଟେ ଗ୍ରାଇଣ୍ଡରରେ ମସଲା ଟିକେ ବାଟି ଦେବେ ଅଦା ଜିରା ରସୁଣ, ଟମାଟ, ଡାଲଚିନି, ଅଣସୀ ଫୁଲ ସୁପୁଣୀ। ଗ୍ରାଇଣ୍ଡର କରି ସେ ପେଷ୍ଟେରେ ରଖିଥିବେ। ତାପରେ କରେଇରେ ପିଆଜ ଟମାଟ ସବୁ ଭା ଜିବେ ଭାଜିଲା ପରେ ମସଲା ବଟା ଭାଜିବେ ଭାଜିିଗିରି ଗରମ ପାଣି ଅଲଗା ରଖିଥିବେ। ଏ ଯୋଉ ବେସନ ଚି ଚିପ୍ସ କାଟିଥିବେ ସେଇଟା ଆଉ କଟି ଆଳୁ ସେ ପକେଇବି ଦମ କରି ତାପରେ ଗରମ ପାଣି ଦେବେ ଆଉ। ଫୁଟିଲା ପରେ ଲାଷ୍ଟକୁୁ ଧନିଆ ପତ୍ର ଟିକେ କସ୍ତୁରୀ ମେଥି ଟିକେ ପକେଇବେ ଆଉ।
ଆଉ କ ଇଏ ବେସନରେ କେତେ ବେସନ କେତେ ପାଣି କା ତାକୁ ଗୋଟେ ଡୋ କରିବାକୁ?
ଗୋଟେ କପରେ ବେସନ ନେବେ ବୋଇଲେ ପୁରା ଯେମିତି ଶୁଖିଲା ନାଇଁ ପାକୁଡି ଟାଇପ ର ସେତିକି ପାକୁଡି ଅଟା ଟା ଜାଣିଥିବେ ସେତିକି ଅଟାରେ ଘା ତେଜ ଆଉ ପ୍ଲେଟ୍ ରେ ତେଲ ଟିକେ ଲଗେଇକି ଷ୍ଟିମ୍ କରି ଦିଏ।
ହେଲେ ଗୋଟେ ଅ କପ୍ ଚୁନା ରେ ଦେଢ କପ୍ ପାଣି।
ହଁ ଦେଢ କପ୍ ଇଣେ ମୁଁ ଅନୁମାନରେ ପକେଇ ଦଉଛି ଅଭ୍ୟାସ ହେଇଲାଣି କରିବା ତ।
ହଁ ଆଉ ଆମର ଅଭ୍ୟାସ ନାହିଁ ଆମର ତ ଭୁଲ ହେଇଯାଉଛି ଆଉ।
ଆମର ଘରେ ପ୍ରାୟ ବେସନ ଆଳୁ କଟିକ ପୋଟଳ ତରକାରୀ ସବୁଦିନ ରାତିରେ ହୁଏ।
ଆମେ ଗୋଟେ ଥର କରିଥିଲୁ ଯେ ଏଇମିତିକା ବେସନ ଆ ତେଲରେ ଛାଣିଲା ପରେ କଣ ହେଲା ସେ ତେଲରେ ସବୁ ଖୁଲିଗଲା ବେସନ ଗୁଡାକ।
ହଁ ଠିକଛେ। ମୋର କାଇଁ ଫୁଲଏ ତ ଭଲ ହଉଛି ମୁଁ ସବୁଦିନେ ପ୍ରାୟେ
ଭୁଲ ହେଲା କଣ ସେଇଟା ଏକା କିଛି ବୁଝି ହେଲାନି ତ ଆଉ ସେଇଦିନୁ ଆଉ କେବେ କରୁନୁ ଆଉ।
ମୋ ପୁଅ କୁ ବେଶୀ ଶ୍ରଦ୍ଧା ତ ମୁଁ ସେଇଟାକୁ ସବୁଦିନ ରାତିରେ କରୁଛି। କଟିକୁ ପୁଟଲ ବେସନ ଆଳୁ।
ଆଁ ହଁ ହଁ।
ଆଉ ସକାଳେ କଣ ଆଇଟମ କରିଥିଲେ?
ହଁ ସକାଳେ ଆମର ଆଜି ଆଇଟମ ତ କିଛି ହେଇନି। ଆମର ତ ଆଜି ଗୋଟେ ଭୋଜି ଥିଲା। ଆଉ ଆମେ ଆଜି ଲିମକି ଆଉ ଆରିଶା ଆଉ କଣ କଲେନି ଏମିତି ଦିଟା ଆଇଟମ ଆଜିକାଲି ଟିକେ କରିଥିଲୁ ଆଉ ସ୍ନାକ୍ସ ଟାଇପ୍ ର ଆଉ।
ଏ ହଁ।
ଆଉ ପୋଡା ପିଠା ହେଇଥିଲା କାଲି ସେଗୁଡା ହେଇଥିଲା ଆଉ। ଆଉ ପୋଡା ପିଠା ଆପଣ କିଇତି କରୁଛନ୍ତି?
ପୋଡା ପିଠା ଆପଣ କେଏତି କରୁଛନ୍ତି? ଆମର ଇଆଡେ ଅଲଗା ପ୍ରକାର ହୁଏ। ଆପଣ କେଏତି କରୁଛନ୍ତି?
ନାଇ ଆ ଆମର ବିରି ସୁଜି ଚିନି ଆ ଲୁଣ ଅଳେଇଚ ଆ ଘିଅ ଏ ଟିକେ ସବୁ ଗୋଟେ ଡୋ ହବ। ସେ ଆମର ପେ ପ୍ୟାନ ରେ ଟିକେ ତେଲ ପଡିବ। ତାପରେ ଡୋ ପକେଇକିରି କରାହବ ଆଉ। ସ୍ଲୋ ଯାଳ ବସା ହବ ଗୋଟେ ଅଧଘଣ୍ଟା ଆଉ।
ଆମର ଏଇଡେ ପାଣି ପୋଡା ଗୋଟେ କରନ୍ତି ସମସ୍ତେ। ଆଯେ ଗୋଟେ ଚୁଲି ଲଗେଇବେ ଚୁଲି ରେ ଗୋଟେ ହାଣ୍ଡି କୁରେ ଗୋଟେ ହାଣ୍ଡି ଆଣିବେ ହାଣ୍ଡି ବସେଇବେ। ହାଣ୍ଡି ବସାଇଲା ଭିତରେ ପାଉଁଶ ଟିକେ ତଳେ ଦେବେ ପାଉଁଶ ଉପରେ କାଠି ପକେଇବେ। କାଠି ପକେଇ ତାକୁ କଦଳୀ ପତ୍ର ସଜେଇ ରଖିବେ। ଏ ଯୋଉ ବୋଇତାଳୁ ଆଉ ବିନ୍ ବି କନ୍ଧମୂଳ ଆଉ ବାଦାମ, ନଡ଼ିଆ। ଗୁଡ ସବୁ ପକେଇକି ସେଇରାକୁ ଘାଣ୍ଟିକି ରଖିଥିବେ ଚାଉଳ ଚୁନା ସବୁ ଘାଣ୍ଟିକି ରଖିଥିବେ। ଅଳ୍ପ ସ୍ୱାଦ ଅନୁଯାଇ ଲୁଣ ଘାଟିକି ରଖିଥିବେ ତାପରେ ସେଇ ହାଣ୍ଡିରେ ସେ ବଟା ଟାକୁ ପକେଇବେ ପକେଇକି ତଳ ଆଡୁ ସ୍ଲୋ ରେ ଜାଳ ଦେବେ। ଚୁଲିରେ କରିବେ ଚୁଲି ରେ କଲା ପରେ ସେଇଟାକୁ ଘୋଡେଇ ରଖିଥିବେ ହେଲା ଅଧା ସିଝିଲା ପରେ ଉପର ପଟେ ଯୋଉ ଚୁଲିର ନିଆଁ ଥିବ ନିଆଁ କାଢି ତା ଉପରେ ଆଉଥରେ କଦଳୀ ପତ୍ର ସବୁ ପକେଇବେ ନହେଲେ ଖଲି ପତ୍ର ପକେଇ ସେ ନିଆ ଯାକୁ ପକେଇବେ। ପାଣି ଟିକେ ଦେଇଥିବେ ସେ ପାଉଁଶରେ ତାକୁ କୁହାଯାଏ ପାଣି ପୁରା। ଆପଣ ପୁଡାରୁୁ ଏ ପାଣି ପୁଡା ଟା ଅଲଗା।
ହେଲେ ଆମେ କେବେ ଟେଷ୍ଟ କନୁ ସେଇଟା ତ ଜାଣିନୁ ଆଉ।
ତଳପଟେ ପୁଡିବନିଏ ପାଣି ପୋଡା ଟା ଆମର ସିଆଡେ ସମସ୍ତେ ପାଣି ପୋଡା କରନ୍ତି।
ଆପଣଙ୍କର ପୋଲରୀ ଓଷା ସିଆଡେ ହୁଏ?
ହଁ ପୁଲି ରୋଷିଆ ହୁଏନା। ପୁଲି ଦୋସିଆ ଏଇଟା ସାତ ପ୍ରକାର ସବୁ। ପତ୍ର ପଡିବ ସାତ ପ୍ରକାର ଶାଗ, ଫଳମୂଳ। ସବୁ ପଢିବ ପଢିଲା ପରେ ଏଇଟା କାହା ଘରେ କେନି ଅଛନ୍ତି। ଆମର ଇଆଡେ ଆମର ଆମ ଘ ଘର କଥା ମୁଁ କହୁଛି ଆମର ସାତ ଟା ପତ୍ର। ପଡିଅ ସାତ ପ୍ରକାର ଫଳମୂଳ ଆଣିବେ ତାରେ ଫଳମୂଳ ସାତଟା ପା ହବ ତାପରେ ସନ୍ତୁଳା ହବ ସାତ ପ୍ରକାର ପରିବା ପଡି ସନ୍ତୁଳା ହବ। ତାପରେ ସାତ ପ୍ରକାର ଶାଗ ସାତ ପ୍ର କାର ଫଳ ପଡିକିରି ଆଉ ଗୋଟେ ସେଇଟା ଶାଗ ଖରଡା ହବ। ତାପରେ ଆରଦ୍ରା ବୋଲି ଗୋଟେ ହବ। ଚାଉଳ ବହିରେ ତ ଲେଖା ହେଇଛି। ଆପଣ ଜାନ୍ତି ଆ ବହିରେ ଆମରି ବହିରେ ଲେ ଲେଖା ହେଇଛି ଆରତ୍ରା ବୋଲି ଆରତ୍ରା ସେଟା ଚାଉଳ ଚୁନା ପୁରା ଗ୍ରାଇଣ୍ଡର କରି ଚାଉଳ ଗ୍ରାଇଣ୍ଡର କରିବେ। ଗ୍ରାଇଣ୍ଡର କଲା ପରେ ତା ଚାଉଳ ଯାକୁ ଭାଜିବେ। ଭାଜିକିରି ମାପ ଗ୍ଲାସଟି ଚାଉଳ ଚୁନାକୁ ଗ୍ଲାସ ଟି ଚିନି ଲାସ୍ଟି ପ୍ରାଣୀ ତାଇରେ ଗୁଜୁରାତି ଆଉ କାଜୁ କିସମିଶ ନଡ଼ିଆ ଏ ଯୋରୋ ବାଦାମ ସବୁ ପକେଇଲେ ହବ ତାକୁ ଭାଜିବେ। ଭାଜିଲା ପରେ ସେ ଚାଉଳ ଟାକୁ ପ୍ରାୟ କୋଡିଏ ପଚିଶି ମିନିଟ ଚାଉଳ ଚୁନା ତାକୁ ଭାଜିବେ। ଭାଜିଲା ପରେ ଗୋଟେ ରସରେ ସେ ମାପ ଅନୁଯାୟୀ ସେତିକି ଗ୍ଲାସ ଟିଏ ପାଣି ଦେବେ। ପାଣି ଦେଲା ପରେ ସେ ପାଣିରେ ଅଳ୍ପ ଟିକେ ଲୁଣ ପକେଇବେ ଲୁଣ ପକେଇଲେ ବି ସେ ଆରଦ୍ରା ଯୋଉ ଭାଜିିକିରି ରଖିଥିବେ ତାକୁ ଘାଣ୍ଟିିବେ ସିଝିବ ସିଝିଲା ପରେ ସେ ଆରଦ୍ରା ଆଉ ଶାଗ ପାଳୁ ସନ୍ତୁଳା ସାତପ ପତ୍ରରେ ଯୋଉ ଫଳମୂଳ ପଡିଥିବ ତାହରେ ଭୋଗ ବଢା ହବ। ସେଇ ଯୋଉ ଦେବୀ ଦେବୀ ପୂଜା ଟା ଠାକୁରଣୀ ମା ରେ। ଘରର ଯିଏ ମେନ ବଡ ଲୋକ ଅଛନ୍ତି ଶାଶୁ ତାଙ୍କେ ପୂଜା କରିବେ। ଆମର ଏୟା କେତେବେଳେ ଆସନ୍ତୁ। ଦେଖିବି ଆରଦ୍ରା ଫୁଲୋରି ଅମାବାସ୍ୟା।
ହଁ ହଁ ହଁ ଯିବା ଆଉ ଆମ ମା ଆର ହଉଥିଲା ଆମେ ସେବେ ଦେଖିଛୁ ଆଉ ଆମର ତ କାହିଁ କରୁନୁ। ଆମ ମା ଦେଖିଛୁ ଏଗୁଡା ସବୁ କରିବାର। ଯିବା କେତେଳେ ଆପଣସିଆରେ ଆଉ।
ହଁ। ଆଉ ଆପଣ ସେ କଣ? ପର୍ବପର୍ବାଣୀ କଣ ମନ୍ଦିର ପୂଜା ସବୁ କଣ ହୁ
ଆମର ସିଆଡେ ମନ୍ଦିର ଯେମିତି ଆମର ଅ ସେ ଶିବ ମନ୍ଦିର ଆଉ ବଡ ଠାକୁର ମନ୍ଦିର ଆମର ତାରିଣୀ ଆଉ ଘଟ ଆମର କଣ ଯେମତି ହନୁମାନ ଗ୍ରାମ ଦେବତୀ ଠାକୁରାଣୀ ଆଉ ଆମର ମାଣଙ୍ଗେଶ ଅଛି ଆମର ବହୁତ ଗୁଡେ ମନ୍ଦିର। ଆପଣ ତ କଅନ୍ତୁ
ଆମର ହେଲେ ପୁରା ଶିବ ମନ୍ଦିର ପାଞ୍ଚଶହ ସାତଟା ଅଛନ୍ତି ଦିଗ ଆମର ଗାଁ ଦିଗ ଖଣ୍ଡିଆ ବ୍ରହମପୁର ପାଖରେ ତିଗ ପହଣ୍ଡି ପୁରା ସାତଟା ଆଠ ଟା ପାଖାପାଖି ଶିବରାତ୍ର ଦିନ ପୁରା ଅଷ୍ଟଶମ୍ଭୁ କରି ଆଉ ବଢିଆ କେତେବେଳେ ଆସନ୍ତୁ ଆମରଆଡେ ବୁଲିବା ଅଷ୍ଟ ଶମ୍ୱୁ କରିବେ ଶିବରାତ୍ର ଆମର ଏଇଠି ତ ପୁରା ଆଠଟା ମନ୍ଦିର ଅଛନ୍ତି ବୁଲି ବୁଲି ସକାଳ ଦର୍ଶନ କଲା ଅଡୁ ବଢିଆ ମଜା ଲା
ଯିବାକୁ ପଡୁନଥିବ ଆପଣଙ୍କୁ ଆଉ
ଘର ପାଖରେ ଗୋଟେ ବିରାଟ ମନ୍ଦିର ସେଇଠ ପ୍ରବଳ ଗହଳି ହୋଇ ଆସିବ ରାତ୍ର ଦିନ ଆମର ସେ ରୋଡରେ କେତେଳ ଭିଡ ବନ୍ଦ ନାହିଁ ସକାଳୁ ରାତି ବାରଟା ଦିଟା ପର୍ଯ୍ୟନ୍ତ ଆମେ ସକାଳୁ ସ୍ରି ଅଷ୍ଟ ଶମ୍ୱୁ ଦର୍ଶନ କରୁ ତାପରେ ସନ୍ଧ୍ୟା ଆଳେ ଆଉ ଥରେ ଦର୍ଶନ କରି ରାତି ବାରଟା ବେଳୁ ଦୀପ ଦେଖିବାକୁ ଯାଉ ମହାଦୀପ ଚଢିଲା ପରେ ସେଇଠି ପ୍ରସାଦ ହେଇଥିବ ପାଳୁ ଉକୁଡ଼ା ଆ ପୁରୀ ଉପମା ତରକାରୀ କରୀ ଏବେ ସବୁ ସେ ମନ୍ଦିରରେ କରୁଛନ୍ତି। ସବୁ ଲୋକ ପ୍ରସାଦ ସାରିବେ ଘରକୁ ଗଲା ବଳୁ ଦିଟା ଦିଟା ଅଧେ ଆପଣ କେତେବେଳେ ଆସନ୍ତୁ ଏଠି ଦେଖିବା ଜନ୍ମାଷ୍ଟମୀରେ ଆହୁରି ଗୁରା ରାଧାକୃଷ୍ଣ ମନ୍ଦିରରେ ଅଛନ୍ତି ଆସନ୍ତୁ କେତେବେଳେ ଦେଖିବା ଜନ୍ମାଷ୍ଟମୀ ହେଲେ ବଢିଆ ହୁ।
ହଁ ହଁ ମୁଁ ଯାଇଛି ଥରେ ଦିଥର ଯାଇଛି ଆଉ ଭାବୁଛି ଟିକେ ଏ ବର୍ଷ ହେଲେ ହବ ବୋଇଲେ ଟିକେ ଯିବା ଆଉ ସିଆଡେ ଆଉ ଜନ୍ମାଷ୍ଟମୀ ଇ ଆଉ
ଆସନ୍ତୁ ଆସିଲେ ମହାପ୍ରଭୁ ରାତିରେ ସ୍ନାନ ପୂଜା କରିବେ ଦେଖିବେ ବଢିଆ ମଜା ହବ
ହୁଁ ଯିବା ଯିବା ଆ ଆମର ସେଇଠି ହେଲେ କହୁଛି ଯେ କିନ୍ତୁ ଏତେଟା ହଉନି ଆଉ ଆପଣ ସେ ହେଲା ପରେ ଏତେ ଇଏ ରୋଜଗାର ହଉନି ଆଉ
ହେଲେ କୋଉ ଜାଗାରେ କୋଉ ପ୍ରକାର ହୁଏ କୋଉ ଗାଁ ରେ କେମିତି ହୁଏ ଆଉ
ହଁ ହଁ ସେଇୟା ସେଇୟା ହଉ ଆମେ ଟି କେ ମୋର ଗୋଟେ କଲ୍ ଆସିଲାଣି ତ ମୁଁ ଆପଣଙ୍କୁ ଆଉ ପରେ କଲ୍ କରିବି ମୋର ଗୋଟେ କଲ ଆସିବାର ଅଛି ତ ହଁ ହଁ ହଉ ଦଉଛି